ମୋ କଥା ଶଭୁଛି। ଓହୋ ତମେ ମତେ କେତେ ଥର କଲ୍ କରିଛ।
କଲ୍ ମୁଁ ଦୁଇ ଥର ହେଇଗଲାଣି
ସୋ ତମର କଟୁଛି ହାଲୋ। ହାଲୋ।
ହାଲୋ।
ଅ ହଁ କଟୁଛି ହଁ ଶୁଭିଲା ଶୁଭିଲା।
କୁହ।
ଆଉ ସନ୍ଧ୍ୟାବେଳେ କଣ କରୁଥିଲ।
ସନ୍ଧ୍ୟାବେଳେ କିଛି ନାହିଁ ଆଜି ଘରେ ମୋ ସାନ ଭଉଣୀର ମୋର ରୋଲ୍ ବନାଉଥିଲୁ ଭେଜ୍ ରୋଲ୍। ବନେଇକି ଖାଇଲୁ ତାପରେ ଆସିକି ବସିଥିଲି ତମକୁ କଲ୍ କଲି ଆଉ।
ମତେ ହେଲେ ଟିକେ ଡାକିଥାନ୍ତତ।
ଚ୍ଛା ଏକୁଡିଆ ଏକୁଡିଆ ଖାଇଦଉଛ ଗୋଟେ ପେଟ ଫୋଡିବ ପେଟ କାଟିବ ନା ନାଇଁ। ମୁଁ ଏଥର ଏଇମ ଯେମତି ମୁ ମନେ ପକେଲି ପେଟ କାଟିବତୋର।
ମୁଁ ଡାକିିଥିଲେ ଆସିଥାନ୍ତକି କୁହ ଆଉଥରେ ବନେଇବି କାଲି ଯଦି ଆସିବ ଯଦି କାଲି କହିବ ମୁଁ କାଲି ଆଉ ଥରେ ବନେଇବି।
କାଲ କାଲି ତ ପୁଣି ବାର କାଲି ବାର ଅଛି ପୁଣି। ନା ମୋର ନନଭେଜ ଉପରେ ବେଶୀ ପସନ୍ଦ।
ହଁ ନନଭେଜ ହଁ ଆସିବ ସେମିତି ମାନେ ଅଲଗା କିଛି ନବନେଇ ପାରଲେ ଏଇ ସବୁ ତ ମାନେତ ବନେଇ ପାରିବି ଯେମିତି ମ୍ୟାଗି ଚାଉମିନ୍ ହେଲା ପାସ୍ତା ହେଲା ରୋଲ୍ ଫୋଲ୍ ହେଲା ଏଗୁଡ଼ା ତ ଆସିବ।
ଓହୋ ଏଇ ଯୋଉ ରୋଲରେ ନାହିଁ ନା ମାନେ ଖାଲି ଅଣ୍ଡା ଉପରେ ନା ନା ଯୋଉ ସେଇ ଯୋଉ ରୁଟି ଖାଲି ଅଣ୍ଡା ଭାତ ଟିକେ ଖାଇଦବି।
ହୁଁ ହୁଁ ହୁଁ।
ନା ମୋର ପିୟ ମାନେ ନନଭେଜ ଉପରେ ବହୁତ ମାନେ ଟିକେ ବେଶ କଷ୍ ମୁଁ ମାନେ ଯାହାହଲେ ବାର ଦେଖିଲେ ରବିବାର ହେଲେ ପଳେଇବି ବିରିୟାନୀ ଖାଇବାକୁ।
ଅଛି ମାନେ ନନଭେଜ୍ ଟା ଖା ଖାଇବା ହବ ମାନେ ହବ ନହେଲେ ମୁଣ୍ଡ ଖରାପ ହେଇଯିବ, ଆଜି ବାର ଅଛି ମାନେ ଖିଆ ହେବ।
ଓହୋ ମାନେ ଘରେ ଯାହାହେଲେବି-
ଘରେ ଯାହା ହେବଲେ ଆମ- ତିନିଟା ବାର କମ୍ପଲସରୀ ଘରେ ହେବ ଆଇଷ।
ଓ ହୋ ଯାହା ହଉ ଆଇନ୍ସ ଛୁଆ ଆଉ। ଆଜି କଣ ଖାଇଥିଲ?
ଆଜି କେତେବେଳେ?
ଖରା ବେଳେ।
ଖରାବେଳେ ହେଇଥିଲା ଭାତ ଡାଲମା ଭଜା ଆଳୁ ଭର୍ତ୍ତା ଆଉ କିଏ ଗୋଟେ ଭେଣ୍ଡି ତରକାରୀ ତରକାରୀ ଗୋଟେ କଣ ସାଲାଡ ଏତିକି ଆଉ।
ତମେ କରୁଚ ନା କିଏ କରୁଚି?
ନାଁ ମୁଁ ନୁହଁ ମମି କରେ।
ଆଉ ତମେ ତମର ଏଇନା ଚାଲିଚି ମାନେ ଶିଖିବା ଟାଇମ୍ ଚାଲିଚି ନା କଣ?
ହଁ ଶିକ୍ଷା ଟାଇମ ଚାଲିଚି ମାନେ ରୋଷେଇ?
ହଁ।
ଯଉଁ ଦିନ ଶିଖୁ ଶିଖୁନି ମାନେ ମୁଁ କରିପାରିବି ସେମିତି ନାହିଁ ଯେ ମୁଁ କରିପାରିବିନି କିନ୍ତୁ ମାନେ କରେନି ଆଉ। ଆଉ ମମି କରିଦିଏ ସେ କରିବାକୁ କେବେ ଦିଏନି କି କୁହେନି ଯେଇଟା କରିଦେ ସେଇଟା କରିଦେ ସେମିତି କୁହେନି। କେବେ ବି ତ କରିନି କେବେ ଆଉ।
ତାହେଲେ ତମକୁ ଏତେ ଏଇନା ପ୍ରେସର ହେଇନି ଆଉ ବାହାଘର ପୂର୍ଵରୁ ବର୍ଷେ ଦୁଇ ବର୍ଷ ଆ ଏଇା କର।
ହି ହି ନାଇଁ ସେମିତି ନାଇଁ ମୋଦି ବେ ମ୍ୟାରେଜ ହେଇଛି ଗୋଟେ ବର୍ଷ ହିଁ ତାର ହେଲା ମ୍ୟାରେଜ ହେଇଛି ଏବେ କିନ୍ତୁ ତାକୁ କେବେ ବି ଘରେ ବି କୁହନ୍ତିନି କିଛି ବି କ କର ପ୍ରେସର କରନ୍ତିନି ଏଇଟା କର ସେଟା କର କିଛି ବି କୁହନ୍ତିନି ସେ ତାର ଯେତିକି ଯେମିତି ଯାହା ଶିଖିଥିଲା ଏବେ ଯ ମାନେ ସେଠି ବି ଖାଇବା ବନେଇ ଯାହା ତା ସା ଘର ଲୋକ ସମସ୍ତେ ପସନ୍ଦ କରନ୍ତି ବହୁତୁ କୁହନ୍ତି ବହୁତୁ ବଢ଼ିଆ ରୋଷେଇ କରୁଛି ବୋଲି।
ଓହୋ ଯାହା ହଉ ନା ସେଇଭଳିଆ ମୋର ମୁଁ ଗୋଟେ ଖୋଜୁଛି କାଳେ ମିଳିଯିବ। ଯଦି ଭଲରେ ଟିକେ ଖାଇବାକୁ ରୋଷେଇବାସ କରି ଦବ ମୁଁନା ମୋର ଖାଇବା ଖାଇବା ଉପରେ ପୁରା ମାନେ ଖାଇବା ଭଲ ମୁ ଖାଇବା ଭଲ ତ ମୁଁ ଭଲ। ଆଉ ଏଇଆ ଆଉ ତାପରେ ଆଉ କଣ କୁହ?
କୁହତମେ?
ତମର ପଢାପଢି ସରିଯାଇଚି ନା?
ହଁ, ହଁ ପଢ଼ାପଢ଼ି ସରିଆ ଗ୍ରାଜୁଏସନ୍ ପରେ ତ କରୁଥିଲି ଏମ୍ ବି ଏ କରୁଥିଲି। ତାପରେ ସରିଲା ପରେ ବି ଜବ୍ କରିଥିଲି। ଜବ ପରେ ଜବ୍ ଛାଡ଼ି ଦେଇଥିଲି, ଟିକେ ମାନେ ଦିଦିର ମୋର ମିଶିକି ରହୁଥିଲୁ। ଦିଦିର ତାପରେ ବାହାଘର ହେଇଗଲା। ଯେମିତି ଗଲା ମୁଁ, ତାପରେ ଦିଇ ମାସ କରୁଥିଲି। ତାପରେ ଦିଦିର ମୋର ମିଶିକି ଯେତେ ସିଏ ଜବ୍ କରୁଥିଲା। ମୁଁ କରୁଥିଲି ତ ମିଶିକି ମ୍ୟାନେଜ ହେଇଯାଉଥିଲା ସବୁ ଜିନିଷ। ତ ମୁଁ ଯେତେବେଳେ କହିଲି ଅଫିସରେ କି ମୋ ମାନେ ମୋତେ ଟିକେ ଅଧିକା ସାଲାରୀ ଦିଅନ୍ତୁ କି କଣ? ମାନେ ମୋର ହବନି ତ, ସେ କହିଲେ କି ନାଇଁ ଆମେ ଦବୁନି ଅଧିକ ମୁ କହିଲି ଦିଦି ନାହିଁ ମ୍ୟାରେଜ ହେଇଗଲା ତ ମୁଁ ଏକା କେମିତି ରହିବି ପୁଣି। ତ ସେଥିପାଇଁ କି କି ସେମିତି ମନା କଲେ ମୁଁ ତାପରେ ଛାଡ଼ି ଦେଇଥିଲି। ସେଇଟା ଛାଡ଼ିଦେଲି ଆଉ କରିନି ଏବେ ଟ୍ରାଏ ତ ଅଲଗା ଦେଖୁଛି ସବୁ
କ୍ଲାସ୍ ବି କରୁଚି ଅନଦୀପ୍ ରେ।
ଯାହା ହେଲେ ବି ମାନେ, ତମେ ଜବ୍ କରିବ ମାନେ ବାହାରୁ ଯିବାର
ହୁଁ ହଁ ସେଇଟା ତ ସତକଥା।
ଉଁ ଗାଁରେ ତ ସେମିତି କିଛି ନାହିଁ। ଏମିତି କିଛି ଆଉ
ଘରେ ହିଁ ମୁଁ ରହୁଥିଲି, ଭୁବନେଶ୍ୱରରେ ଏବେ ବି ଅଛି, ମୋର ହଷ୍ଟେଲ ଅଛି ମିଶେ ମୁଁ ଘରେ ରହୁଛି କିନ୍ତୁ, ଯାଏ ଭୁବନେଶ୍ୱର ଯାଏ, ରୁହେ ସେଠି ବି ମୁଁ, ଘରେ ବି ଆସେ ରହେ।
ଓହୋ ହୋ। ତାହେଲେ ଭୁବନେଶ୍ଵରେ ରହୁଥିଲ ନା, ତାହେଲେ ଭୁବନେଶ୍ୱର୍ ରହିିଥିବ ନା ତମେ ସବୁ ଶିଖିଥିବ।
ଆଉ କ ଭୁବନେଶ୍ୱରରେ ରହିଚି ମାନେ ହଁ ଏମ୍ ବି ଏ କରିଚି ମାନେ ଆଉ କଉଠି କରିଥିବି, ଭୁବନେଶ୍ୱରରେ ହିଁ କରିଥିଲି ନା ପଢୁଥିଲି।
ମାନେ ଅଫଲାଇନ୍ ନା ଅନଲାଇନ୍?
ନାଇଁ ମାନେ ରେଗୁଲାର ନା ମୋର ଥିଲା। କଲେଜ ହିଁ ଯାଏ, ଅଫଲାଇନ୍ ଅନଲାଇନ୍ କେମତି କରିବି?
ଆ ଗମେଣ୍ଟ୍ ନା ପ୍ରାଇଭେଟ୍?
ନାଇଁ ପ୍ରାଇଭେଟ୍ କଲେଜରେ ହିଁ କରୁଥିଲି।
ଓହୋ ହୋ ତାହେଲେ, ଏମ ବି ଏ କରିଚ ନାଇଁ। ତାହେଲେ ମାସ୍ ଏ ଯୋଉ ବିକା ବିକିରେ ମାଷ୍ଟର ଆଉ, ନା ନା ସେଟା ତା ଅପେକ୍ଷା ଥାଏ ବିକା ବିକି ରେ ଏକ୍ସପର୍ଟ।
ଆଚ୍ଛା ଆଚ୍ଛା। ହ ହଁ ବିକା ବିକିରେ ଏକ୍ସପଟ୍ ନା ହଁ ମାର୍କେଟିଂ ତ ମୋର ବି ଥିଲା। କିନ୍ତୁ ମୁଁ, ସେଇ ତ ମାର୍କେଟିଂ କରିବିନି ବୋଲି ମାନେ, ଫାଷ୍ଟ୍ ଯାହାବି କଲେଜରୁ ମିଳିଥିଲା। ମୁଁ ମାର୍କେଟିଂରେ ଛାଡ଼ି ଦେଇଥିଲି କାହିଁକି ନା ମାର୍କେଟିଂ ସେଇ ବୁଲି କିନା ଗାଡି ଧରିକି ବୁଲିବାର କାମ କରିବାର ଥିଲ। ତ ମୁ ପାରିଲିନି, ମୁଁ କହିଲି ବୁଲିକି କାମ କରିପାରିବିନି।
ନା ସେଗୁଡା ତ ଦିଅନ୍ତିନି ମାନେ ଝିଅ ପିଲାଙ୍କୁ ଦିଅନ୍ତିନି।
ନା ନା ଝିଅ ମାନଙ୍କର ବି ଅଛି। ଝିଅ ପୁଅ ସମସ୍ତଙ୍କର କଲେଜକୁ ପ୍ରାୟତଃ ସେ ମାର୍କେଟିଙ୍ଗ୍ ହିଁ କାମ ଆସିଥିଲା। ଆଉ ମାନେ ସେଲ୍ସ ଉପରେ ହିଁ ସବୁ ଜବ୍ ଆସିଥିଲା ସେଲ୍ସ୍ ଉପରେ।
ଓହୋ ମୋର ବି ସାଙ୍ଗ ଗୋଟେ ଅଛି ପେଟିଏମ୍ ର ଅଛି। ସେ ମାନେ ଡେଲି ତାର ବୁଲିବାକୁ ପଡୁଛି। ଆଉ
ସେୟା ତ ଆଉ ଝିଅମାନେ କଲେ ବି ସେଇଆ।
ଏଇ ଯୋଉ ଏଥରେ ରହୁନା ନହେଲେ। ଏଇ ଯୋଉ ଫାଇନାନ୍ସ୍ ମନୋପୁରମ ଏଡା ସବୁ ଆସୁନି ନା
ହଁ ହଁ।
ସେଗୁଡା ସେଥିରେ ବି ରହୁଛନ୍ତି ନା ବ୍ୟାକ୍ଅଫ୍ ବି ରହୁଛି ସେଇ ଯୋଉ ସେମ୍ ତମରି ତମରି ଲାଇନ୍ ହେଇ ରହୁଛନ୍ତି।
ହଁ। ହଉଥିବ ସେମିତି ଅପର୍ଚୁନିଟି କିଛି ମିଳିନି ମୋତେ କରିବା ପାଇଁ କି ବେଶ୍ ଏବେ ତ ତମେ ଅନୁଦିଦି କରୁଥିଲ କି?
ହଁ ମୁଁ ଅନୁଦିଦିର କରୁଥିଲି। ମୁଁ ହେଇଗଲାଣି ଦି ତିନି ବର୍ଷ। ହଁ ଦି ତିିନି ବର୍ଷ ହେଇଯିବ। ହୁଁ ହୁଁ ହେଇକି ମୁଁ ଜଷ୍ଟ ଆଡେ ଗ୍ରାଜୁଏସନ ଚାଲିଥିଲା। ଆଡେ ବି ଏଟା ଚାଲିଥିଲା। ଗୋଟେ ସାଙ୍ଗଟେ ଥିଲା ସେ କହିଦେଇଥିଲା।
ମୁଁ ଜା
କହିଲା କି ହଁ କରିଦେ ମୁଁ କହିଲି ହଉ ଠିକ ଅଛି କରିଦବା। ତାପରେ ମୋର ସେତେବେଳେ ବି ପଢା ସହିତ ଜବ୍ ବି ଚାଲୁଥିଲା। ଚାଲୁଥିଲା। ତାପରେ ଏଁ କୋଭିଡ ଟାଇମ୍ ବେଳେ ଆଉ କୋଭିଡ ପରେ ପରେ ତ ମାନେ ଜବ ଷ୍ଟାର୍ଟ କଲି ଆଉ।
ହୁଁ।
ପଢା ସହି ଯଦି ଜପ୍‌ ଫପ ଚଲେଇଲି ଯେତିକ ନା ଅଲଗା ଅଲଗା ଅଲଗା।
ଆଚ୍ଛା।
ଦେଖନ୍ତୁ ମାନେ ଏ ଯୋଉ ନା ଏତେ ଥର କୁହନା।
ଆଚ୍ଛା ନାଇଁ ସେଇଟା କହିଛନ୍ତି କହିବା ପାଇଁ ନା ତ ଭଲ ସେମିତି ନାହିଁ କିଛି ନାହିଁ।
ନା ନା ନାଇଁ ଯୋଉ କହିଲେ ମାନେ ତାଙ୍କ ଇଏଟା କହିଲେ ଠିକ ନୁହେଁ ନା ମନା କରିଥିଲେ ସେ ଯୋଉ ଦେ ରଖିଥିଲୁ ତ ସେ ଇଏ ଆକା ମାନେ ବିଶ୍ଵାସ କରିବନି କାଲି ଗୋଟେ ପିଲା ସହିତ କଥା ହଉଥିଲି ତାର କଥାବାର୍ତ୍ତା ଏମିତି ତାର ଭୋଳ ହେଇଗଲା ତା ଭିତରେ ଭିତରେ ତାର କଣ କ ମାନେ ଭାଷା କହିଦେଇଛି ଆଉ ତ ସେ ସିଏ ଆଉ ଜାଣ ପାରନି। ମୁଁ କଇଲି ଭାଇ ତୁ କଣ୍ଟ୍ରୋଲ କର ନହେଲେ ତୁ ତ ଫସିବୁ ଫସିବୁ ମୁଁ ବି ଫସିବି। ଟ ଟଙ୍କାଟେ ବି ମିଳିବନି। ଆଉ ତାପରେ ଏଇଆ କଥା ଆଉ।
ହୁଁ।
ତାହେଲେ ନା ନା ଯୋଉ କଉନ ଛାତ ଉପରେ ଗଛ ଲଗେଇଚ ମାନେ ତମେ ନିଜେ କିଣିକି ଲଗଉଛ ନା ମାନେ
ହଁ କିଣିକି ଫାଷ୍ଟ ଆଣ ଥିଲି ମାନେ ଯୋଉ ଗୋଲାପ ଗଛ ଯେଉଟାକ ସେଟା କିଣିକି ଆଣିଥିଲି। ଦିଟାଗ କିଣିକି ଆଣିଥିଲି ମନ୍ଦାର ଫୁଲ ଗୋଟେ ସେଟା ଗୋଟେ କିଣିକି ଆଣିଥିଲି ତାପରେ ଆଉ ସବୁ ମଞ୍ଜି ସବୁ ଅର୍ଡ଼ର କରିଦେଇଥିଲି। ମଞ୍ଜି ପୁଳେ ଖଁ ହଁ ହଁ ହଁ। ସବୁ ଅର୍ଡ଼ର କରିଦେଇଥିଲି। ମାନେ କେତେ ପଚାଶ ପ୍ରକାର ଫୁଲ ପ୍ରାୟ ହବ ସବୁ ଅର୍ଡ଼ର କରିଦେଇଥିଲୁ। ତାପରେ ସବୁ ମାନେ ଗୋଟା ଇଏ ଗୁଡାକ କୁଣ୍ଡ ଫୁଣ୍ଡ ସବୁ ବି ସେଗୁଡାକ ସବୁ ଅର୍ଡର କରିଦେଇଥିଲୁ। କୋ କୋ ପିଟେ ୟେ ସେଗୁଡ଼ା ସବୁ ଅର୍ଡ଼ରରେ ସବୁ ଯାକ ଅର୍ଡ଼ର କରିକିନା ଆ ମାଟି ଫାଟି ଆଣିକି ମିଶେଇକି ସବୁତିକ ମିକ୍ସ କରିକି ଲଗାଉ ଗଛ ଆଉ।
ହଁ ବିଶ୍ୱାସ କରିବନି ଘରେ ମୋ ସାନ ଭାଇ ମଗେଇା ସେ ଯୋଉ କୁଣ୍ଡ ପ୍ଲାଷ୍ଟିକ କୁଣ୍ଡ ଛଅ ଟାକୁ ଅଢ଼େଇଶ ଟଙ୍କା ନେଲା। ସେ ଶଳାଟାକୁ ଇଚଛ ହେଲା ମୁଁ କହିଲି ସେଇଠି ହେଲେ ଏଇ ଯୋଉ ପ୍ଲାଷ୍ଟିକ ଫ୍ଲାଷ୍ଟିକ ଅ ବାଲଟି ଫାଲ୍ଟି ହେଲେ ସେଥିରେ ମାଟି ପୁରେଇ ଦେଇକି ଲଗେଇଥାନ୍ତ।
ହଁଅଁ
ସେସବୁ ଫୁଲଗଛ ଲଗଉଛନ୍ତି ସେଇଥେରେ।
ଆମର ବି ସେମ ସେତିକି ହିଁ ଅଡର ମାନେ ସେତିକି ପଇସାରେି ହିଁ ଅଡର କରିଥିଲୁ ସେଇ ପାଞ୍ଚଟା ନା ଛଅଟା ଆସିଥିଲା ପାଞ୍ଚ ଟା କଣ? ଆସିଥିଲା। ସେଇ ଅଢ଼େଇଶ ନେଇ ଥିଲା।
ହ ମାନେ କଣ ଫୁଲଗଛ ଲଗେଇଲେ କଣ ସେଇତ ଯୋଉ ମନ୍ଦାର ହନ୍ଦାର ହେଲେ ଠାକୁର ପୂଜା ଟିକେ ହବ।
ହଁ ନା ଆମେ ଲଗେଇଥିଲୁ ଜିନିଆ ଲଗେଇଥିଲୁ ଜିନିଆ ସନ ଫା ଫ୍ଲାୱାର ଏଥର ସବୁ ଲଗେଇଥିଲୁ। ଆ ସବୁ
ସନଫ୍ଲୱାର ହଉଛି
ହଁ ସନ୍ଫ୍ଲୱାର ହେଇଥିଲା।
ଆମର ଆଡ
ବହୁତ ବଡ ବଡ। ଫଲ ହେଇଥିଲା ପୁଳେ ମଞ୍ଜି ତ ପୁଳେ ମଞ୍ଜି ବାହାରିଛି ଆର ବର୍ଷ ପୁରା ଏଥର ଛାତ ସାରା କର ବଙ୍ଗଲାର।
ଆଛାଗୁଡା କଲେ ଲାଭ କଣ ଖାଇପାରିବନି
ହୁଁ କାହିଁକି?
ସେ ଯୋଉ ବାଇଗଣ ଟମାଟର କି ଯୋଉ କାକୁଡି?
ଆଉ ସବୁଥିରେ ଫାଇଦା ଦେଖିଲେ କେମିତି ହବ ମୁଁ ବା ଭି କନ୍ତୁ ଆମକୁ ଭଲ ଲାଗେ ମୋ ମମି ବି ସପୋର୍ଟ କରେ ବତ ଗଛଛ ଲଗେଇଲେ। ସିକୁଏଲ୍ ଆମେ ଲଗାଅ
ନା ନା ଇ ଏବେ ହଁ ସେଟା ତ ସତତା ନା ଏବେ ଏବେ ଟିକ ଯୋଉ ଏଇ ଯୋଉ ରସେଣ୍ଟ ସବୁ ଯଏ କ ମଡଣ ମି ସେମାନେ ସବୁ ଲଗାନ୍ତି ଆଗରୁ ଯେତିକି ଥାଆନ୍ତି ସିଏ ଏତେ ଲଗାନ୍ତି ନା ସେ ବାରି ଫାରିରେ ଯାହା ହେଲେ ହେଲା। ନ ନାଇଁ ସେଇା ନା ମତେ କିନ୍ତୁ ସେ ଫୁଲ ଫୁଲ ପସନ୍ଦ ନୁହଁ ଯାହା ଲଗେଇବା ଖାଇବା ଉପରେ ଖାଇ ଖାଇବି ଆଉ କିଛି ନାହିଁ।
ହଁ।
ଆଉ ଫୁଲ ଗଛ ଲଗେଇଲେ ଲାଭ କ
ହଁ ଖାଇବା ବି ଲଗେଇଥିଲୁ ମାନେ ବାଇଗଣ ଲଗେଇଥିଲୁ ବିନ୍ସ ଲଗେଇଥିଲୁ କଲରା କାକୁଡ଼ି ଆଉ ଲଙ୍କା ତ ଆମର ଲଙ୍କା ବହୁତ ସାରା ହେଉଛି ଲଙ୍କା କେତେ ସାରା ଲଙ୍କା ହେଉଛି ଏବେ ବି
ନକା ତାା ବିକି ଦିଅ।
ଆ ବିକିନୁ ଆମର ତ ନିଜେ ଖାଇବା ପାଇଁ ବହୁତ ସାରା ଖାଉ ଆମେ ଲଙ୍କା ମୋର ଲଙ୍କା ମତେ ବହୁତ ରାଗ ଭାଇ
ଆଉ
ସବୁ ଯିଏ ଯାହା ନିଅନ୍ତି ଯାହା ନେଇଯାଆନ୍ତି ମାନେ ବିକ୍ରି ଗଲେ କୁହନ୍ତି ହବନି ବେଶ। ସେ ତ ଆମେ ଯ ଆମେ ଆଗନ୍ତି ଆମେ ଦେଇଦଉ।
ଆଉ ତାଲେ ତମେ ଗୁପଚୁପ୍ ଖାଇଲା ବେଳେ ପୁରା ରାଗ ଖାଉଛ
ହଁ ହ ହୁ ହ
ଆ ମୋର ଗୋଟେ ପୁଅ ସାଙ୍ଗଟେ ସିଏ ମାନେ ତରକରେ ଗୁପଚୁପ ଖାଉଛି। ଶହେ କୋଡିଏ ଟଙ୍କା ଖାଇଦଲା ମୁଁ ଦେଖି ସେଇାଠ ମୁଁ ଦେଖିଲି ମୁଁ କିଲ ଝିଅ ପିଲା ଦେଖାନ୍ତିନି ଦେଖ ଇଏ ଟଙ୍କା ଖାଉଛି।
ହଁ
ତାପରେ ଗୁପଚୁ ଗୁପଚୁ ବି ଖାଆନ୍ତି ପୁଅ ପିଲା ଖାଆନ୍ତି। ନା କ ଏତେ ଏତେ ଖା ଆଉ ମୋର ବି ଯେତେବେଳେ ଟିକେ ଇଛା ହବ ମାର୍କେଟ ପଳେଇକି ଗୁପଚୁପ ବାଲା ଠିଆ ହେଇଥିବ ଦେ ଖାଇଦବା ଦଶ କୋଡିଏ ଟଙ୍କା ଖାଇଦବା ଆଉ ନହେଲେ ଇଏ
ହୁଁ।
ତାହାଲେ ଆଉ ମାନେ ଅନି ଏ ଯୋଉ ସରୀ କ୍ଲାସ ସରିଲାଣି ତମର?
କ୍ଲାସ୍ ନା ପା ସରିନି ମୋର ଏବେ କେତେ ଗୋଟେ ମାସ ଦେଢ ମାସ ହେଲା ହିଁ ଜଷ୍ଟ ଜଏନ୍ କରିଥିଲି। ଏବେ ଚାଲିଛି କିଛି କାଇଁ ଆସିନି ସବୁ ମାନେ ଜବ୍ ଇଣ୍ଟଭିଉ ଦେବା ପାଇଁ କି ସାର୍ ଙ୍କୁ ଆସ କଥା ହେଇଥିଲି ସେ ସାରଙ୍କ ସହ ଆଜି କଲ୍ କରିଥିଲି ମାନେ ମତେ ବି ତାପରେ ସିଏ କଲ୍ କରିଥିଲେ ମୁଁ ତାଙ୍କୁ ଆଉ ଦେଖିନି। ପୁଣି ଥରେ ତାଙ୍କୁ କଲ୍ କଲାଅଳୁ ଆଉ ରିସିଭ୍ କଲେନି ମୁଁ କାଲିକଥା ହେବି ଯାହା ବି ହେଲେ ଆଉ ରେଜିମେଣ୍ଟ ତାଙ୍କୁ ପଠେଇବି
ହଁ ବ୍ୟସ୍ତ ଥିବେ ଆଉ କାଲି ଗୋଟେ ଭା ର ନା ଦେଇଥିଲ ନା କଣ ଆଜି ଇଣ୍ଟଭ୍ୟୁ ପାଇଁ ଯୋଉ ନା ଏଇଟା ତ ସେ ଅଲଗା ଲାଇନ୍ ଏ ଯୋଉ କୋକକୋଲା ଗୋଟେ କମ୍ପାନୀ ନଥିଲା?
ହୁଁ ତ ମୁଁ ସେଟା ତ ଜାଣିନି ତମର କଉ ଗ୍ରୁପ ହେଇଥିବ ମୁଁ ଜାଣିନି।
ହଁ ମୋ ଗ୍ରୁପ ରେ ଛାଡିଥିଲେ ତାପରେ ତମର ଗୋଟେ ନୂଆ ଗ୍ରୁପ ବି ହେଇଥିବ ନା?
ହଁ ଆମର ନୂଆ ଗ୍ରୁପ ତ ହେଇଚି।
ମାନେ ସେଥିରେ ଏବେ ତମ ତୋମର କୋସ ମାନେ ସରିଲା ପରେ ବୋଧେ ଯାଇଁକି ଛାଡି ବେ ବୋଧେ।
ହଁ ଏଇ ଯୋଉ କଣ କହିଲୁ ଛାଡୁଚନ୍ତି ଗୋଟେ ଗୋଟେ ଆଜି ଡାଟା ଏଣ୍ଟ୍ରି ର ଗୋଟେ କଣ ଛାଡିଥିଲେ ଉଁ ସାର୍ ମେ କହୁଥିଲେ ମୁଁ ସାର ମୁଁ ମନା କଲି ମୁଁ କହିଲି ସାର ନାଇଁ ଡାଟା ଏଣ୍ଟ୍ରି କରିବିନି।
ସେ ବେଶୀ ଯୋଉଟା ଦେଖିବ ମାନେ ପାଖାପାଖି ସେଗୁଡା ରହିଯିବ। ନହେଲେ ଜବ୍ ତ ମିଳୁନି ଯାହା ହବ। ମାନେ ଯାହା ପାଖା ପାଖି ହେଲେ ଟିକେ ସୁବଧା ହବ ନ ନହେଲେ ଭୁବନେଶ୍ଵର ତ ଖାଇ ପିକି ଅଧା ପଲୋଉଚି ଏବେ